ହଁ ହଁ।
ହଁ ଏଇ ଆମର ବି ଭଲ କଣ ଭାଇ ସେମିତି ତ ଆଉ। ଆ ଆମଡେ ଏଇ ମେଘ ଟିକେ ଜୋରି ହେଇଚି ସେପାଇଁ ଟିକେ ଭଲ ଲାଗୁନି। ଗଛ ପତ୍ର ଟା ଟିକେ ଭାଙ୍ଗି ଭୁଙ୍ଗା ଯାଇଚି।
ଓହୋ।
ଆଉ ଏଇ ଆମପଟ ତ ଲାଇନ୍ ନାହିଁ ଲାଇନ ଟା ତ କଟିି ଯାଇଚି ସେଥି ପାଇଁ ଟିକେ ଭଲ ଲାଗୁନି ଆଉ।
ଓହୋ ଆ ମଡ଼େ ହେଇଥିଲା। କି ଆମର କିଛି କ୍ଷୟକ୍ଷତି ହେଇଉଛି। ନଷ୍ଟ ହେଇନି କିଛି ଲାଇନ ଫାଇନ ତ ଅଛି।
ଆମ ହଁ ଭାଇ ଖାଇକି ଉଠିନିତ ଆଉ। ଏବେ ଭାଇ ଖାଇକି ଉଠିକି ଆସ ଆଜି ଭାଇ ଚିକେନ, ଭାତ, ଆମ୍ବ।
ହଁ ହଁ ଭଲ।
ଆଉ ଭାଇ ତମେ?
ଏଇ ଭୋଜି କରୁଚୁ ଗାଁ ଛକରେ। ଆଠ ନଅ ଜଣ ଖଣ୍ଡେ ସେ ଭୋଜି କରୁଚୁ ଚିକେନ ଭାତ ଖାଇବୁ ଆଉ।
ବଢିଆ ମେଘୁଆ ପାଗରେ ଭୋଜି କରୁଚ ବଢିଆ।
ଆ ଟିକେ ନଖ ଭଲ ଭ ମେଘ ଟିକେ ହେଇଥିଲା ସଡନ ପ୍ଲାନିଂ କଲେ ପିଲା ଗୁଡ଼ା ହଠାତ୍ କହିଲେ। ଆଉ ସବୁ ଦେଲେ ପଚାଶ ଶହେ ଯିଏ ଯାହା ଦେଲେ କଲ ହୋଉଚି ସ ଆଉ।
ହଁ ଭାଇ ସେମିତି ମଝିରେ ମଝି ରେ ଭୋଜି କରଥିବ ନାଉ ଏଇ ଗାଁ ପିଲା କଣ ସବୁବେଳେ ଥିବେକି ଯେତେବେଳେ ଗା ପିଲା ଆ କି ଭୋଜି ଗୋଟେ ଭଲ ଲାଗିବ।
ହଁ।
ଆଉ ଏଇ ରଜ ତମ ଆଡ଼େ କେତେ କଣ ଆଗେଇଲାଣି?
ହଁ ଏଇ କଟାକଟି ଚାଲଚି ପା ଛକରେ କାଠ।
ଏବେ ତାନେ କଟା କଟି ଚାଲିଚି।
ହଁଁ କାଠ କଟା କତି ଚାଲିଚି ସେ ମୂର୍ତ୍ତି ବନା ଚାଲଚି।
ଓ ହୋ।
ହୁଁ ଜଗନ୍ନାଥଙ୍କର ମୂର୍ତ୍ତି ଗୋଟେ ହବ ତ ସେଇଟା ବନଉଛନ୍ତି।
ଆଉ ଭାଇ ତମର ତ ବଢିଆ ରଜ ହ ମୁଁ ଦେଖିଛିି ଭାଇ ଯଉ ଘର ରହୁଛି ନାଉ ଚାଳ ଘର।
ହଁ ହଁ ସେଥର ଦିଟା ଛତୁ ଘରହୁଚି ଗୋଟେ ଏ ମାନେ ହଉଛି ଘର ଯୋଉ ହୁଏ ଯେମିତି ବୁଢା ବୁଢୀ ଆରଥର ବସଥିଲେ। ସେଇ ଘର ହେଇଚି ସେଇଠି ଠାକୁର ରହିବେ ଆଉ।
ଏ ତମେ ତ ଏଇ ପରମ୍ପରା ଟା ବଞ୍ଚି ରଖିଚ।
ହଁ ଶଗଡ଼ ବି ଆସିଛି। ଶଗଡ଼ ଥୁଆହୋଇଛି। ଶଗଡ଼ ସଜାହବ।
ନାଇଁ ସେମିତି ପରମ୍ପରା ବଞ୍ଚେଇ ରଖିଥିବା ହିଁ ଭଲ।
ହଁ-ହଁ। ଯାହାହେଲେ ଆମର ଯାହା ଆମର ପୂର୍ବ କନରୁ ର ରହିଆସିଛି ପରମ୍ପରା।
ହଁ ଭାଇ ହଁ ଭାଇ ଆଇ ତମଆଡେ ଭାଇ ଦେଖିଛିି ଆଖ ପାଖ ରଜ ଭାଇ ତମଗାଁ ରଜ ତଳ। ଭାଇ ତମ ଗାଁରେ ଭାଇ ଶାନ୍ତି ଶୃଙ୍ଖଳା ସବୁ। ଭାଇ ତମ ମେମ୍ବର ପିଲା
ରଜ
ହଁ ଭାଇ ଜିମି ଭାଇ ନିଶ୍ଚିତ ଜିମି। ବେ ଆମପଟେ ଏତେ ରଜ ହଉନି ଆଉ କଣ କରିବା ତମକୁ ଗାଁକୁ ଯାଇ ଯିବାକୁ ପଡିବ ଆଉ।
ଯାହାଲେ ଗାଁ ର ପିଲାମାନେ ଏକାଠି ମିଶିକି ରହିଲେ ହବ ଆଉ। ଏକତା-ଏକତା ରହିଲେ ହେଲା ଆଉ।
ଆମର ଗାଁରେ ତ ସେତିକି ନାହିଁ ବୋଲି ଭାଇ ଆମେ କିଛି କରିପାରୁନୁ।
ହଁ।
ତମର ଅଛି ଆଉ ଶୁଣିକି ଗୋଟେ ଖୁସି ଲାଗିଲା। ଆଉ ଗାଁ ପାଖରେ ହଉଛି ଟିକେ ମୁଁ ବୁଲାବୁଲି କରିକି ଆସିମି।
ହଁ। ଆସିବ ତିନି ଦିନି ହବ ଚଉଦ ପନ୍ଦର ଷୋହଳ ଟିକେ ଭଲସେ କରିବୁ ବୋଲି ଭାବିଛି ଏଇ ବର୍ଷ ଆଉ।
ଆଉ ଏଇ ଷ୍ଟେଜ୍ ପୋଗ୍ରାମ୍ କେମିତି କଣ ହବ ନା କଣ?
ହଁ ଷ୍ଟେଜ୍ ମରା ସାରିଲାଣିି ପୋଗ୍ରାମ୍ ଫୋଗ୍ରାମ୍ ହବ ଆଉ।
ହୁଁ ଭାଇ ତମର ଚାଷ ମାସ କେମିତି କଣ ହୁଏ ଆମୁକୁ ଟିକେ କୁହ? ଆମର ତ ଏତେ ବିଶେଷ ଚାଷ ହୁଏନି ଆଉ ସେଥିପାଇଁ ଭାଇ ପଚାରିଲି?
ଚାଷ କଣ ଫାଷ୍ଟ ଲଙ୍ଗଳରେ ଚାଷ ହୁଏ। ଲଙ୍ଗଡରେ ଚାଷ କରିଦେଲା ପରେ ବର୍ଷାକୁ ଅନାନ୍ତି ଲୋକ ବର୍ଷା ହେଇଗଲା ପରେ ଏ ତାପରେ ଆ ଯୋଉ ଆମର ଧାନ ଫାନ ବୁଣନ୍ତି ତାପରେ ସେ ଧାନ ଗଜା ହେଇକି ହଁ ତଳି ହେଇଗଲା ପରେ ଏମିତି ହୁଏ ଆଉ। ରୋଇ ଦିଅନ୍ତି ରୋଇକି ବିଲା ତଳା ମାରନ୍ତି ପୁଣି ଆଉ ଥରେ ତା ତ ଧାନ ହୁଏ ଆଉ।
ଭାଇ ମେଘଟା ହେଇନି ଭାଇ ଠିକ୍ ଠାକ୍ ଚାଷ ହୁଏ। ମେଘଟା ନହଲେ କଣ ହବକି।
ମେଘ ହଉନି ମାନେ ଆମର ପରିବେଶ ଠିକ୍ ଠାକ୍ ରହୁନି। ଅଧିକ କା ମାନେ ହେଇଗଲାଣି ଅଙ୍ଗାରକାମ୍ଳ ଗ୍ୟାସ୍ ଅଧିକ ହେଇଗଲାଣି ବାୟୁମଣ୍ଡଲରେ। ଗଛ ବି ବହୁତ କଟାକଟି ହଉଛି ତ ମେଘ ଫେଘ ହଉନି ଆଉ।
ହଁ ସେ ଭଳିଆ ତ ଚାଲିଛି ଆମେ ଆଉ କଣ
ହୁଁ ଭାଇ ଆମେ କଣ କରୁ ଆମେ-ଆମେ ହିଁ ଚାହିଁଲେ କରିପାରିବା କାରଣ ଆମେ ଏବେ ଯୁବା ଅବସ୍ଥାରେ ଅଛନ୍ତି। ଆମେ ଯଦି ସମସ୍ତଙ୍କୁ ସଚେତନ କରିବା କି ଗୋଟି-ଗୋଟି ଗଛ ବି ଲଗାଅ ତାହେଲେ ସବୁ ହେଇପାରିବ।
ହଁ ଭାଇ ସେଟା ବି ଗୋଟେ କହିଲ ଭାଇ ଭଲ କଥା ଟେ।
ହଁ।
ଭାଇ କଣ କରିଆ? ଏଇ ଲୋକମାନେ ତ ଏତିକି ବୁଝୁନାହାନ୍ତି ଆଉ। ଭାଇ ଆମେ ବୁଝେଇନି ଏତେ କଣ ସେ ନିଜେ ବୁଝିବା ଦରକାର ନା।
ହଁ।
ଲୋକଙ୍କୁ ଲୋକ ବି ଆଜିକାଲି ଆଉ କଣ ଲୋକମାନେ ନିଜ କାମରେ ନିଜେ ବ୍ୟସ୍ତ ରହିଯାଉଛନ୍ତି ଆଉ।
ଆଉ ଭାଇ ତମର ଯୋଉ ମନ୍ଦିର ଟା ଚାଲିଥିଲା ଭାଇ ସେଟା କେମିତି କଣ କାମ ହେଲାଣି ନା କିଛି ହେଇନି?
ହଁ ମନ୍ଦିର ହୁଣ୍ଡି ବସି ଯାଇଛି। ଭିତର କାମ ପାଖାପାଖି ସରିଯାଇଛି ଖାଲି ବାହାରଟା ପ୍ଲାଷ୍ଟର ହବ। ବାହାର ଟା ପ୍ଲାଷ୍ଟର ହେବ
ପ୍ଲାଷ୍ଟର ହେଇକି ଉଁ ଠାକୁର ରହିବେ ଆଉ।
ଆରା ସିକିର କି ମନ୍ଦିର ଗୋଟେ କୁହନ୍ତି?
ଶିବ ମନ୍ଦିର ହଉଛି ଆଉ।
ଓହ ଭାଇ ଏଟା କିନ୍ତୁ ଭଲ ଦେଖାଉଛି ମନ୍ଦିର ଟା ଦେଖିଲା ବେଳକୁ।
ହଁ ଟିକେ ବଡ ହେଇଛି ମନ୍ଦିର ଟା ଭଲ ହେଇଛି। ଆ ହେଇ ଯାଇଛୁ ହଁ
ସେଇଥିପାଇଁ ଟିକେ ଭଲ ଦେଖାଉଛି ଆଉ ମୁଁ ଯାଇଥିନି ଯେ ମଝିରେ ଥରେ ଭାଇ ଦେଖଥିନି ସେ ମନ୍ଦିର ଟା ଭାଇ ଭଲ ଦେଖାଉଥିଲା ଆଉ ମାନେ ଭାଇହେଇରିଆ ମଝିରେ କେତେବେଳେ ଦେଖ କି ନେଇ କଲ କରିମି ପଚାରିମି ମନ୍ଦିର ଟା କି ମନ୍ଦିର ହବ ଆଉ
ଶିବ ମନ୍ଦିର ହଉଛି ତମ ଯଦି ଦେଖ ଆଉ
ଆରେ କାମ ସଇନାଇ ପଚିଶଟା ହବ ହୁରି।
ହଁ ସବୁ ଧୀରେ ଧୀରେ ହବ ଆଉ। ଏକା ସାଙ୍ଗରେ ତ ହେଇପାରିବନି ନା ପଇସା ପତର ନାହିଁ ଆ ଆଇଲେ ହଁ।
ଗାଁରେ ରଜ ଟା ହଉଛି ଭାଇ ସବୁ ପୁଅ ପୂଜା ପର୍ବାଣୀ ହେଲା ବେଳକୁ ଏମତି ଲେଟ ହବ ଆଉ।
ହଁ ରଜ ତ ୟାପରେ ପରେ ପୁଣି ଲକ୍ଷ୍ମୀପୁଜା ସେ ତାପରେ ବି ପୁଣି ଡିସେମ୍ୱର ଆଡୁ ଆଡୁ ପୁଣି ଷ୍ଟାର୍ଟ୍ ହବ କାମ ଏଇଯୋଉ ଦି ତିନି ମାସ ଚାଲିବ ପୁଣି ତ ବନ୍ଦ ଏଇଗୁଡା ହଉଛି ଆଉ।
ଲକ୍ଷ୍ମୀ ପୂଜା ବି ତମର ଆରେ ଭଲ କରନ୍ତି ମୁଁ ଦେଖିଥିନି।
ହଁ ଲକ୍ଷ୍ମୀ ପୂଜା ବି ଭଲ ହୁଏ ବଡ ମୂର୍ତ୍ତିହୁଏ। ବୋହୁତ ସାରା ତିରିଶ ଚାଳିଶ ଜଣ ପିଲା କଳସ ବୁଡ଼ାନ୍ତି।
ଯାତ୍ରା ଯାତ୍ରା ବି ହୁଏ।
ଯାତ୍ରା ବି ହୁଏ ତାନି
ହଁ ଦି ତିନ୍ ଦିନିଆ ଯାତ୍ରା ହୁଏ ନା କଣ
ବଢିଆ ଆଉ।
ହଁ।
ପୁଣି ଲକ୍ଷ୍ମୀ ପୂଜା କେତ୍ ଦିନ କେତ୍ ଦିନ ଯାରିବ ଲକ୍ଷ୍ମୀ ପୂଜା ହୁଏ?
ପାଞ୍ଚ ଦିନ। ହଁ।
ଭଲ ଆଉ। ଭାଇ ସବୁ ତମ ଗାଁ ପିଲା ମିଶିିବେ ଯାଇ କରନ୍ତି ଯା ବାହାରୁ କି କିଛି କଣ କଣ ଦିଅନ୍ତି।
ନାଁଇ ସେ ଗାଁ ଗାଁ ପିଲା ତ ଆଉ। ଗାଁରେ ଯୋଉ ଯୋଉ ପିଲା ଆଗରୁ କରୁଥିଲେ ଯୋଉମାନେ ଏବେ ବାହାରୁକୁ ରହିଛନ୍ତି ସେମାନେ ବି କିଛି ସାହାଯ୍ୟ କରନ୍ତି ଆଉ।
ଭଲ ଭଲ ହେଇଛି ଏ ଭଳିଆ ଏଇ ଅନୁଷ୍ଠାନବି ବଞ୍ଚିକି ରଖିଚି ସେତିକି ଶୁଣିକି ଭଲ ଲାଗିଲା।
ରଉ
ଭାଇ ତମ ଦେହ ପାହ ସବୁ ଠିକ୍ ଠାକ୍ ଅଛି ତ!
ହଁ ହଁ ମୋ ଦେହ ପାହ ଭଲ ଅଛି। ଆଉ ଭାଇ ତମର।
ମତେ ଏଇ ତ ଏଇ ମଝିରେ ବହୁତ ଜୋରରେ ଜ୍ଵର ହେଇଯାଇଥିଲା। ଏ ଜର ଟେ ବି ବି ପଚିଚାରନି
ହଁ ହଁ ମେଡିସିନ୍ ଫେଡିସିନ ଖାଅ କମିଯିବ। ତମ ଆଡ଼େ ଲାଇଟ୍ ନାହିଁ ନାଇଁ।
ନାଁ ବା ଏବେ ଲାଇନ ନାହିଁ।
ଲୋକ ହଇରାଣ ହଉଥିବେ, ସେ ଅବଶ୍ୟ ବର୍ଷା ହେଇଯାଇଛି ହେଲେ ବି, ମସ୍ ମଶା ଲାଗୁଥିବେ।
ମଶା ଲାଗୁଛି ଯେ ବର୍ଷା ହେଇଯାଇଛି, ଏବେ ବର୍ଷା ହେଇଛି ଆଉ ଏତେ ହେଇନି, ହେଇଛି କିନ୍ତୁ ଭାଇ ଟିକେ ଗରମ ଲାଗୁଛି ଘର ଭିତରେ, ଛାତଘରଟା ନା।
ହଁ।
ଟିକେ ଗରମ ଲାଗୁଛି ଆଉ କଣ କରିବା ଆମେ, ସେମତି ଆଡଜଷ୍ଟ କରିକି ରହିବା ପାଇଁ ପଡୁଛି।
ହଁ, ହଉ କରିବା ପାଇଁ ପଡିବ ଆଉ।
ତାପରେ, ଗଛ ପତର ଭାଙ୍ଗି ଯାଇଛି ଯେ, ରାସ୍ତାରେ ଘରଠିକି ଚାଲିକି ଯାଇ ହଉନି।
ରାସ୍ତା ବ୍ଲକ୍ ହେଇଯାଇଥିବ ଆଉ ଗଛ, ସବୁ ଏ ମୃତୀକା କ୍ଷୟ ହଉଛି ଆମର ଯୋଉ ପଲିଥିନ୍ ଅଧିକ। ସେଇଥିପାଇଁ ମାଟି ଗୁଡା ନଷ୍ଟ ହେଇଯାଉଛି, ଗଛ ଗୁଡ଼ା ଚେର ଦୁର୍ବଳ ହେଇଯାଉଛି, ସେଇ ସେଥିପାଇଁ ଭାଙ୍ଗି ଯାଉଛି ଜଲଦି ଆଉ।
ହଁ ଭାଇ ହଁ, ସେଇଆ ନୁହେଁକି?
ଆଜିକାଲି ତ ସବୁଠି ସେଇଆ ହଉଛି ଆଉ।
ଭାଇ ଚାଲଛି ଆଉ। ଏ ମନ୍ଦିର ପାଖରେ ଭାଇ ଯୋଉ ରାସ୍ତା ଟା ହେଇଛି, ସେଇଠି ବଧେ ପଡିଯାଇଛି ବଧେ ଆଉ।
ଅ ହଁ।
ଆଉ ତମର ସେ ତମର ସେଇଠି, ମୁଁ ଦେଖିଥିଲି ଚାରି ପାଞ୍ଚଟା ମନ୍ଦିର ଅଛି। କି କି ମନ୍ଦିର ଅଛି ସେଇଠି?
ଶିବ ମନ୍ଦିର। ଆଉ ଗୋଟେ ରାମ ମନ୍ଦିର ଆଉ ଗୋଟେ ଲକ୍ଷ୍ମୀ ମନ୍ଦିର। ଆଉ ଗୋଟେ ଜଗନ୍ନାଥ ମନ୍ଦିର। ଆଉ ଚାରିଟା ମନ୍ଦିର। ଆଉଗୋଟେ ହେଇ ମନ୍ଦିର ହଉଛି ଯେ ପୁରା କମ୍ପ୍ଲିଟ ହେଇନି।
ଆଉ ଜଗନ୍ନାଥ ମନ୍ଦିର ଟା ଭଲ ହେଇଛି ପୁରା ପାହାଚ ଫାଆଚ ହେଇଛି ବଢିଆ। ତଳେବି ବସି ପାରିବେ ଲୋକ।
ହଁ ମନ୍ଦିର ଟା ଟିକେ ଜଲଦି କରରେଇଦେଲେ ଆଉ।
ହଁ ଭାଇ ସେମିତି କେମିତି କଣ କରାହେଲା ମୁଁ ତ ଏଇ ଗାଁ ରେ ନଥିନି, ମୁଁ ତ ଏଇ ବର୍ଷେ ହବ ଆସିଲି। ନାଇଁ, ମୁଁ ବାହାରେ ରହିକି ପଢୁଥିଲି।
ଆଚ୍ଛା।
ଭାଇ ତମେ କଣ ପାଇଁ ପଢାପଢି କରଛ କି କୁହ?
ମୁଁ ତ ସେଇ ବାହାରେ ରହୁଛି ମୁଁ ଗାଁକୁ ଏଇ ରଜ ଆସିଲା ଗୋଟେ ଛୁଟି ମିଳିଲା ଆସିଲି। ଏଇ ଦଶହରା ଫସହରା ଛୁଟି ମିଳିଲେ ଆସୁଛି ବାହା ବାହାରେ ତ ରହିକି ପଢିବାକୁ ପଡିବ। ଗାଁରେ ରହିଲେ ମାନେ ପାଠ ପଢାପଢ଼ି ହଁ ଯେ, ନାଇଁ ଭଲ ସେ ହେଇପାରିବନି ସେ ଖରାପ ହେଇଯିବ ସେ ପିଲାଙ୍କ ସହ ଅଧିକ ମିିଶିଲେ। ସେଇଥିାଇଁ ଘରେ ବାହାର ପଢଉଛନ୍ତିୁ ଆଉ।
ସେୟା ଭାଇ ଠିକ୍ କହିଲ ଭାଇ।
ବାହାର ବି ପଢୁଛି ଦି ବର୍ଷ ପ୍ଲସ ପ୍ଲସ୍ ଟୁ ଗଲି ଏବେ ପ୍ଲସ ଥ୍ରି ତିନିର୍ଷ ବାହାରି ରହି ପଡିବି ତାପ ଆଉ ଯାହା।
ହଁ ପଢିବା ଟା ହଁ ଭଲ ଭାଇ ବାହାର ପରିବେଶ ଟା ଭଲ ଆଉ।
ହଉ ଭାଇ ମୁଁ ଟିକେ ଖାଇଦେଇକି ଆସିବା ଆମେ କଥା ହବା ଉପରେ ଆଉ।
ହଉ ଠିକ ଅଛି।
ହଉ।